ନମସ୍କାର।
ନମସ୍କାର କୁହନ୍ତୁ।
ଜୟ ଜଗନ୍ନାଥ ଆପଣ କଣ କରୁଛନ୍ତି।
ଜୟ ଜଗନ୍ନାଥ ଏଇ ବାଲକନି ରେ ବସିଥିଲି ଆଉ ବର୍ଷା ଏଞଜୟ କରୁଛି।
ଆଜ୍ଞା ଆଜ୍ଞା ଆପଣ ସକାଳୁ କେତେବେଳେ ଉଠିଲେ।
ମୁଁ ଆଠଟା ବେଳେ ଉଠିଲି।
ଆଜ୍ଞା ଆଜ୍ଞା ଆପଣ ବହୁତ ଶୀଘ୍ର ଉଠି ଯାଇଛନ୍ତି।
ମୋର ଟିକେ ସେମିତି ଅଭ୍ୟାସ ଅଛି ତ ଶୀଘ୍ର ଉଠିବାର ସେଥିପାଇଁ ଉଠି ଯାଇଛ ଟିକେ ଆଉ।
ଆପଣଙ୍କର ଅଭ୍ୟାସ ମୋ ଅଭ୍ୟାସ ଏକଦମ ସେମ। ମୁଁ ବି ଟିକେ ଏମିତି ଶୀଘ୍ର ଉଠିଯାଏ।
ଆଛା ନାଇଁ ଵର୍ଷା ପାଗକୁ ଟିକେ ଆଞ୍ଜଏ କରୁଥିଲି ସେଇଥିପାଇଁ ଟିକେ ଉଠିଲି। ଉଠିକି ଖାଇବା ପିଇବା କଲି ତାପରେ ଟିକେ ଟିଭି ଦେଖିଲି।
ଆଜ୍ଞା। ଆପଣ ତ ଆଠଟାରୁ ଉଠିକି କହୁଛନ୍ତି ଡେରି ମୁଁ ଉଠେ ଦଶଟାରେ। ଏଗାର ନହେଲେ ବାରିପଟେ।
ଆଛା।
ଆଜ୍ଞା ଆପଣ ଆଉ କଣ ଖାଇଛନ୍ତି।
ହଁ ମୁଁ ସକାଳେ ଖାଇଥିଲି ବିସ୍କୁଟ ଚାହା ରୁଟି। ଆଉ ତାପରେ ପୁଣି ଏବେ, ଭାତ, ଡାଲି, ଶାଗ, ଭଜା। ମିକ୍ସ, ତରକାରୀ, ଆମ୍ବ, ବଡ଼ିଚୂୁରା।
ଆପଣ ଏତେ ସାରା ଜିନିଷ ଖାଇଥିଲେ, ଆପଣ ବନେଇଥିଲେ?
ନାଇଁ ବୋଉ ବନେଇଥିଲେ।
ଆଜ୍ଞା ଆଜ୍ଞା ଆପଣଙ୍କୁ ଆପଣଙ୍କୁ ରୋଷେଇ ଆସେ?
ହଁ ଆସେ।
ଆଜ୍ଞା ଆପଣ ସବୁଠାରୁ ଭଲ କୋଉ ଡିଶ ଟା ବନେଇ ପାରନ୍ତି?
ମତେ ଏ ମଟନ ଟା ଭଲରେ ବନେଇ ଆସେ। ମଟନ୍ ଖାଇବାକୁ ଭଲ ଲାଗେ ତ ମଟନ ଭଲସେ ଧୁଆ ଧୁଇ କରିକି। ମ ମଟନ, ବନେଇବାଟା ହିଁ ମତେ ଭଲସେ ବନେଇ ଆସେ। ଆଉ ତମେ କଣ କରୁଚ?
ଆଜ୍ଞା ଆଜ୍ଞା ଛତୁଆ। ଯୋଉ କସ୍ତୁରୀ ଛତୁଆ ସେଇଟା ହିଁ ମୁ ଖାଏ ସବୁବେଳେ। ନା ଛତୁଆ ଖାଇକି ମୁଁ ଅଛି ଆଉ ଏବେ ଯେ
ହଁ ଆଉ କଣ ଖାଇବାକୁ ଭଲ ଲାଗେ? ହ୍ୟାଲୋ ହ୍ୟାଲୋ।
ହ୍ୟାଲୋ।
ହଁ।
ଆପଣଙ୍କୁ ମୋ କଥା ଶୁଣା ଯାଉଛି?
ଟିକେ ଭୟସ୍ କଟ ହେଲା ତ ସେଥିପାଇଁ ପଚାରିଲି। ଆଉ ଏବେ କିଛି ଖାଇନ? ହ୍ୟାଲୋ। ହ୍ୟାଲୋ। ହ୍ୟାଲୋ ଭଏସ୍ କଡ଼୍ ହେଉଛି, ଟିକେ ବାହାରକୁ ପଳେଇ ଆସ କଥା ହେବା ଭଲସେ।
ନାଇଁ ମତେ ଆପଣ ନାଇଁ ଏବେ ମୁଁ ଆଉ ଖାଇନି।
ହଁ ଶୁଣା ହଉଛି ଟିକେ ଭଏସ କଟ ହଉଛି।
ଏବେ।
ହଁ ହେଲେ ବି ଭଏସ କଟ ହଉଛି।
ହେଲେ ହଉଛି ତାହେଲେ ମୁଁ ଏବେ ଆଉ କୁଆଡେ ବି ଘରୁ ବାହାରକୁ ପୁରା ପଳେଇ ଆସିଲିଣି। ଏବେ ଏବେ ଶୁଣାଗଲା ପୁରା ଭଲସେ।
ହଁ ହଁ ହଁ ଆଉ ତମ ଆଡେ ବର୍ଷା ହଉଛି?
ଆଜ୍ଞା ଆଜ୍ଞା ବହୁତ ଜୋରରେ ବର୍ଷା ହଉଛି କୁହନ୍ତୁି ବର୍ଷା ପା କାଚିକି ପୁରା ଏଠି ପାଣି ଫୁଲିଗଲାଣି ଆମ ଘର ଆଡେ।
ଆଚ୍ଛା ହଉ ଆଉ।
ବର୍ଷା ହଉଛି।
ହଁ ସେମ୍ତି ଝିପ୍ ଝିପ୍ ବର୍ଷା ହୋଉଚି ମଜା ଲାଗୁଚି ପବନ୍ ହୋଉଛି। ପୁରା ମେଘ କଳାହାଣ୍ଡିଆ ମେଘ ଢାଙ୍କିକି ଅଛି। ଭଲ୍ ଲାଗୁଚି ଆଉ ବସିକି ମଜା ନୋଉଚି ବର୍ଷାର।
ଆଜ୍ଞା ଆଜ୍ଞା ମେଘାଛନ୍ନ ବାଦଲ ତାହେଲେ ଆପଣଙ୍କ ଆକାଶ ଉପରେ ଅଛି।
ପୁରା କଳା ବଦଲ୍ ପୁରା ଛାଇକି ରହିଛି।
ଆଜ୍ଞା ଆଜ୍ଞା କିନ୍ତୁ ଆମର ଏଠି ସେଇ କଳା ବାଦଲା ଆସିକି ଚାଲି ବିି ଗଲାଣି ବ ତ ବହେ ଢାଳି ଦେଇକି ବି ଗଲେଣି।
ଅ ହଁ।
ତ ଆପଣ ଚା ପିଉ ଚା ପିଅନ୍ତି?
ହଁ ମୁଁ ସକାଳୁ ଉଠିଲେ ମୋର ଡେଲି ଚା ପିଇବା ନିହାତି ଦର୍କାର, ସନ୍ଧ୍ୟା ବେଳେ ବି ଚା ଏ ସନ୍ଧ୍ୟାବେଳେ ସ୍କିପ୍ କରିଦିଏ। ସକାଳେ ଚାହା ପିଇବା ନିହାତି ଦର୍କାର୍ ମୋର ଚା ସାଙ୍ଗରେ ବିସ୍କୁଟ୍ କେକ୍ ରୁଟି ମତେ ଟିକେ ଭଲ୍ ଲାଗେ ଚାହା ପିଇବା ପାଇଁ।
ଆଜ୍ଞା ଆଜ୍ଞା ଆପଣ ତ ଆପଣଙ୍କର ତାହେଲେ ଚାହା ବୋହୁତ ପସନ୍ଦ୍?
ବୋହୁତ୍ ପସନ୍ଦ୍।
ଆଉ କଫି ଭଲ୍ ଲାଗେନି ଆପଣଙ୍କୁ?
ହଁ କଫି ବୋହୁତ୍ ପସନ୍ଦ୍ କିନ୍ତୁ କଫି ଟିକେ ବେଶି ପିଏନି ମୁଁ। ଦେହ ମୁଣ୍ଡ ବିନ୍ଧା ହେଲେ ଯେତେବେଳେ ଦେହ ଖରାପ ଥାଏ ସେତେବେଳେ ମୁଁ କଫି ବନେଇକି ପିଏ।
ମୁଁ ମୁଁ କଫି ଅଧିକା ପିଇଲେ ମୋର ବାନ୍ତି ହେଇଯାଏ।
ଆଛା ଆଉ ତମୁକୁ କଣ କଣ ସବୁ ଖାଇବାକୁ ପିଇବାକୁ ଭଲ୍ ଲାଗେ?
ମତେ ମୋର ସବୁଠାରୁ ପସନ୍ଦର ଜିନିଷ ହେଉଛି ରହିବରା। ଆଉ ଦହିବରା ମୁଁ କେତେ ବି ଖାଇଦେଇ ପାରେ। ଆ ତ ରହିବାର ପରେ ବିରିୟାନୀ, ବିରିୟାନୀ ବି ମୁଁ ବୋହୁ ବୋହୁତ୍ ଖାଇପାରେ ଏଇ ଆଉ ଛତୁ ଚିଲି ଛତୁ ଟିକେ ମତେ ବୋହୁତ୍ ପସନ୍ଦ୍। ଏଇ ତିନ୍ଟା ଯାକ ମୋତେ ବୋହୁତ୍ ପସନ୍ଦ୍।
ଆଚ୍ଛା ତାହେଲେ ଭଲ।
ଆଜ୍ଞା ଆଜ୍ଞା ଆପଣଙ୍କୁ ତାହେଲେ କଣ କଣ ପସନ୍ଦ୍?
ମୋତେ ବି ଚିକେନ୍ ବିରିୟାନୀ ମଟନ୍ ବିରିୟାନୀ ଚିଙ୍ଗୁଡ଼ି ବିରିୟାନୀ ବୋହୁତ୍? ପସନ୍ଦ୍ ମୁଁ ମତେ ଯେତେ ଦେଲେ ମୁଁ ସବୁବେଳେ ଚାହିଁବି ଖାଇବା ପାଇଁ କି। ଆଉ ମତେ ଅ ଚୂଡା କଦଳୀ ବେଶୀ ଭଲ୍ ଲାଗେ। ତାପରେ ଦହି ବରା ଭଲ୍ ଲାଗେ ଚାଟ୍ ଭଲ ଲାଗେ ଆଇସ୍କ୍ରିମ ଭଲ୍ ଲାଗେ କେକ୍ ଭଲ୍ ଲାଗେ ଚ
ଆଜ୍ଞା ଆଜ୍ଞା। ମତେ ବି ଆଇସ୍କ୍ରିମ୍ ବୋହୁତ୍ ଭଲ୍ ଲାଗେ ଆଇସ୍କ୍ରିମ୍ ବିନା ତ ମୋ ଜୀବନ ଅଧୁରା।
ଏଁ ହଁ ସବୁ ଖାଇବା ପାଇଁ ଭଲ୍ ଲାଗେ ପିଇବା ପାଇଁ ବି ମତେ ବୋହୁତ୍ ମାନେ ଭଲ୍ ଲାଗେ। ଚା ତ ଫାଷ୍ଟ୍ ଆଉ ହଁ ଥଣ୍ଡା ମତେ ଭଲ୍ ଲାଗେ। ବେଶୀ ଟିକେ ମତେ ଭଲ୍ ଲାଗେ ଲସି ଆଉ ସ୍ମୁଦି ଏସବୁ ଟିକେ ବେଶୀ ଭଲ ଲା ମୁଁ ଯେତେବେଳେ ବାହାରକୁ ଭ୍ରମଣ କରିବାକୁ ଯାଏ ସେତେବେଳେ ଫାଷ୍ଟ୍ ନଜର ମୋର ସେଇ ଉପରେ ପଡିଥାଏ।
ଆଜ୍ଞା ଆଜ୍ଞା ଆପଣ ତାହେଲେ ଲସି ପଗ୍ଲୁ?
ହଁ ବୋହୁତ୍।
ଆଜ୍ଞା। ମୋର ମାତା ସ୍ତ୍ରୀ ମଧ୍ୟ ଲସି ପଗ୍ଲୁ ସେ ଯୁଆଡେ ବି ବାହାରେ ଯିବେ ଆଗ ଲସି ପିଇକି ଯିବେ। ନହେଲେ ନହିଁ ତାଙ୍କୁ ଲାଗିବ କି ସେ କିଛି କାର୍ଯ୍ୟ କରୁନାହାନ୍ତି। ସେଥିପାଇଁ ସେ ଆଗ ଲସି ପାଖେରେ ପିଇବେ। ସେଇ କାର୍ଯ୍ୟ ଟିକେ ସମ୍ପାଦନ କରିବେ ତାପରେ ଯାଇକି ଯୁଆଡ଼େ ଯିବେ।
ହଁ।
ଏମିତି ଅନେକ ଥର ହେଇଚି ଯେଆମେ ବାହାରକୁ କିଛି କିଣିବାକୁ ଯାଇଚୁ କିନ୍ତୁ ମୋ ମା ତାପରେ ଆଗ ଲସି ପିଇବେ ଆଉ ସମୟ ହେଇଯିବ ତାପରେ ଆମେ ଫେରିକି ପଳେଇ ଆସୁ ଆଉ କୌଣ ସେଇ କାର୍ଯ୍ୟଟା ହେଇପାରେନି।
କାର୍ଯ୍ୟ ଅଧୁରା ରହିଯାଇଏ ତାହେଲେ ମାତାଙ୍କୁ ଏତେ ଲସି ପସନ୍ଦ ତାହେଲେ।
ଆଜ୍ଞା ଆଜ୍ଞା ଆପଣଙ୍କୁ ଯେମିତି ଲସିି ପସନ୍ଦ ସେମିତି।
ସେଇ ଭଳିଆ ଟିକେ ପାଗଳ ଆମେ ବାହାରକୁ ଗଲା ମାନେ ସେମିତି ଟିକେ ବାଦାମ ଲସି ବାଦାମ ଜୁସ୍ ଅ ବାଦାମ ସେକ୍ ବାଦାମ ସେକ୍ ଆଉ ପରିବା ସେଟ୍ କିଟ୍ କାଟି୍ ସେଟ୍ ଲସି ତ ଫାଷ୍ଟ ପ୍ରାୟୋରିଟି
ଆଜ୍ଞା ଆଜ୍ଞା ଲସିତ ସେଇତ ଲସି ଆଉ ସେକଣ ସେଲସି ରେ ପକଉଚନ୍ତି। ଯେ ମୋ ମାତାଶ୍ରୀ ପୁରା ପାଗଳ ସେଥିପାଇଁ।
ସେଥିରେ ଯୋଉ ରାବିଡ଼ିଟା ପଡ଼େ ସେଟା ଟିକେ ବେଶି
ଆଜ୍ଞା ଆଜ୍ଞା ମୋ ମାମାଙ୍କର ସବୁଠାରୁ ଫେବରଟ୍ ଜାଗା ହଉଚି ଲିଙ୍ଗରାଜ ରୋ
ଲିଙ୍ଗରାଜ ଲସି ଆଜ୍ଞା ଆଜ୍ଞା ଆଜ୍ଞା ଆଜ୍ଞା ଆମରବି ସେଇଟା ପସନ୍ଦ। ଆଉ ବହୁତ୍ ଭଲ ଲାଗେ ସେଥିରେ ଟିକେ ରାବିଡି ବେଶୀ କରି ପକେଇକି ଦେଇଥାନ୍ତିତ ପାଟିକୁ ଏତେ ସୁ ସ୍ାଦ ଲାଗେଯେ ମନ ପୁରା ଭରିଯାଏ ସେଟା ପିଇଲେ।
ସେଇ ଜାଗାରୁ ଯଦି ମୋ ମାତାତ୍ରୀଙ୍କୁ କୌଣସି କାମ ମନେଇବ ଥାଏ ମୋର ତାହେଲେ ମୁଁ କହିଦେଏକି ମୁଁତେ ତତେ ଗୋଟେ ଲସି ପିଇଦେବି ତାପରେ ମୋ ମା
ଆଜ୍ଞା ଠିକ୍ ଅଛି ତାହେଲେ।
କିନ୍ତୁ ପଛେ ମୁଁ ତାଙ୍କରି ପଇସାରେ ତାଙ୍କୁ ହିଁ ଲସି ଖୁ ପିଆଏ।
ଆଚ୍ଛା ସେଇଟାବି ଭଲ କଥା ଆଉ ଆପଣଙ୍କ ବା ବାବାଙ୍କୁ କଣ ପସନ୍ଦ ସବୁ?
ମୋର ମୋର ବାବାଙ୍କୁ ଯାହାବି ଦେଲେ ଆପଣ ଖାଇଦେବେ ସିଏ ଯାହା ଦିଅନ୍ତୁ। ସେକିଛି କଉଥିରେ ମନା କରିବେନି। ଯେ ମୁଁ ଏଇଟା ଖାଇବିନି ସେଇଟା ଖାଇବିନି ଆଉ ଯୋଉଟାବି ଭଲ ଜିନିଷ ଥିବ ସିଏ ମୋର ଭା ଭ୍ରା ଥାଉ ମତେ ଦେଇଦିଅନ୍ତି କହଦେନ୍ତି ତମେ ଦିଇ ଜଣ ଖାଅ ମୋର ଇଚ୍ଛା ନାହିଁ କିନ୍ତୁ ପଛେ ସେ ଖାଇବାକୁ ତାଙ୍କର ଇଚ୍ଛା ଥିବ କିନ୍ତୁ ସବୁ ଜିନିଷ ସେଆମକୁ ପ୍ରଦାନ କରିଦିଅନ୍ତି।
ଆଚ୍ଛା ତାହେଲେ ଏଇଭଳି କଥାତ ମତେ ବହୁତ୍ ଭଲ ଲାଗିଲା। ଆପଣଙ୍କ ଘରେ ସବୁ କିଏ କିଏ ଅଛନ୍ତି ତାହେଲେ ଏବେ?
ମୋର ମୋର ଦିଜଣ ଭ୍ରାତା ଯିଏକି ହଉଚନ୍ତି ମୋର ଜଣେ ନିଜ ଭ୍ରାତା ଆଉ ଜଣେ ହଉଚନ୍ତି ମୋର ବଡ଼ ବାପା ବାପାଙ୍କ ପୁଅ ସିଏବି ଆମ ସହିତ ଛୋଟବେଳୁ ରହୁଚନ୍ତି। ଆଉ ତାପରେ ମୋ ମାତାଶ୍ରୀ ପିତାଶ୍ରୀ ଆଉ ମୁଁ।
ଆଚ୍ଛା ବହୁତ୍ ବଢ଼ିଆ କଥା। ଖୁସିରେ ସବୁ ଦିନ ଗୁଡ଼ା ସମୟ ଗୁଡ଼ା କଟି ଯାଉଥିବ ବାର୍ତାଳାପ କରିକି।
ନାଇଁ ଏତେବି କେହି ବାର୍ତ୍ତାଳାପ କରିବାକୁ ନାହାନ୍ତି ମୋର ମାତାଶ୍ରୀ ତ ଟିକିଏ ବୁଲିବାକୁ ଯେହେତୁ ଯାଇଚନ୍ତି। ତ ଦଶ ଦିନ ହେଲାଣି ମୁଁ ଏକା ଘରେ ରହିହଉଚି। ଆଉ ମୋର ଭାଇ ମାନ ସମସ୍ତେ ନିଜ ନିଜ କାମରେ ଚାଲି ଯାଉଚନ୍ତି ନିଜ ନିଜ ଜବ୍ ରେ ପଳଉଚନ୍ତି। ତ ସେଥିପାଇଁ ମୁଁ ଘରେ ଏ ଏକା ଆଜ୍ଞା ଆଜ୍ଞା। ସମସ୍ତେ କାର୍ଯ୍ୟରତ କେବଳ ମତେ ଛାଡିଦେଲେ ଆଉ ସମସ୍ତେ କାର୍ଯ୍ୟରତ ମୁବି ମହାବି ବିଦ୍ୟାଳୟ ଯାଏ କିନ୍ତୁ ଯେହେତୁ ମୋର ସାଙ୍ଗମାନେ କେହି ମହାଦ୍ୟାଳୟ ଆସୁନାହାନ୍ତି ଆଉ ବର୍ଷାଟି ଏତେ ଜୋରେ ପକୋଉଚି। ତସେଥିପାଇ ମତେବି ଯିବାକୁ ଇଚ୍ଛା ହଉନି।
ଆଚ୍ଛା ଏମନ୍ ତ କଥା ତାହଲେ।
ଆଜ୍ଞା। ଆପଣ ଆପଣଙ୍କର ତ ମହାବିଦ୍ୟାଳୟରେ କାମ ସବୁ ସରିଯିବଣୀ।
ସବୁ ସରିଯାଇଛି ମୁଁ ଏବେ ଘରେ ବସିକି ପଠନ କରୁଚି। ଏତେ ପାଠ କରୁଛି ଯେ ମତେ କୌଣସି ଜାଗାରେ ଇଚ୍ଛା ହଉନି ଯେ କି କାମ କାମ କରିବା ପାଇଁ ଘରେ ବସିଚି ଘରେ ବସି ପଢୁଚି।
ଆଜ୍ଞା ଆଜ୍ଞା ନିଶ୍ଚିନ୍ତ ଆପଣ ସେମିତି ପଢିଲେ ଆପଣ ନିଶ୍ଚିନ୍ତ ଯେ କୌଣସି ଗୋଟେ ପରୀକ୍ଷା ରେ ସଫଳ ହେଇକି ଆଗୁକୁ ଗୋଟିଏ ଭଲ ଚାକିରି କରିପାରିବେ।
ଆପଣଙ୍କ ତୁଣ୍ଡ ସୁତୁଣ୍ଡ ହଉ ଆମେ ତ ଏବେ ବସିକି ଏଁ କେବଳ ବହି ପାଠ କରୁଚୁ। ମନୋରଞ୍ଜନ ପାଇଁ କି ଦୂରଦର୍ଶନ ଦେଖୁଚୁ।
ଆଜ୍ଞା ଆଜ୍ଞା ଆପଣ ଜମା ହୁ
ଟିକେ ସଙ୍ଗୀତ ର ଟିକେ ମଜ ମଜା ନୋଉଛୁ।
ଆଜ୍ଞା। ଆଜ୍ଞା ଆଜ୍ଞା ସଙ୍ଗୀତର ତ ସମସ୍ତେ ପାଗଳ ଆଉ କିଛି ମୋତେ ଆକ୍ଚୁଆଲି ଜାଣିଛନ୍ତି ଯଦି ମୁଁ ସଙ୍ଗୀତ ନ ଶୁଣିବି ମୁଁ କି କିଛି କାମ କରିପାରୁନି ଯଦି ଘରେ କାମ ମତେ କିଛି କରିଆର ଅଛି ଯ ମୁଁ କାହାକୁ ମୋ ସାଙ୍ଗ ମାନଙ୍କୁ ଆଇଦର କଲ ଲଗେଇ ଦଉଛି ନହେଲେ ନାଇ ସଙ୍ଗୀତ ଶୁଣି ଶୁଣି କରୁଚି। ମୁଁ ଏମିତି ଖାଲିରେ କିଛି କରିପାରୁନେଇଁ।
ଆଜ୍ଞା ଆମର ବି ସେଇ ଅବସ୍ଥା। ସଙ୍ଗୀତ ବିନା ଜୀବନ ଅଧୁରା ପାଠ ପଢିଲା ବେଳେ ବି ସଙ୍ଗୀତ ଶୁଣୁ। କାମ ବେଳେ ବି ସଙ୍ଗୀତ ଶୁଣୁ। ଶୋଇଲା ବେଳେ ସଙ୍ଗୀତ ଶୁଣି ଶୁଣି ଶୋଉ ନହେଲେ ଆମକୁ ନିଦ୍ରା ଆସେ ନାହିଁ।
ଆଜ୍ଞା ସେମ ଆପଣ ଯାହା କହିଲେ ମୁଁ ସେଇଟାକୁ ରିଲେଟ କରିପାରୁଚି।
ଆଛା ତାହେଲେ ଆଉ ଆଜି କଣ ସବୁ ରୋଷେଇ ହେଇଚି।
ଆଜ୍ଞା ଆଜ୍ଞା ମୋର ଟିକିଏ ସମୟ ହେଇଯାଇଥିବାରୁ ମୁଁ ଆପଣଙ୍କୁ ପରେ ଯୋଗାଯୋଗ କରୁଅଛି।
ଠିକ ଅଛି। ଆପଣଙ୍କ ସାଙ୍ଗରେ ଆଉ ଥରେ କଥା ହବାର ମତେ ସୁଯୋଗ ମିଳୁ।
ଆଜ୍ଞା ଆଜ୍ଞା। ନମସ୍କାର।
ନମସ୍କାର ଜୟ ଜଗନ୍ନାଥ।
ଜୟ ଜଗନ୍ନାଥ।